ଅଫ୍।
ହଁ।
ଆପଣ କେମିତି ଅଛନ୍ତି?
ଏଇ ଭଲ ଆଉ।
ଆଉ ଏଇ ବର୍ଷା ତ ହେଲାଣି ଆପଣଙ୍କ ବାରିପଟ ଆଡେ ସବୁ କଣ କଣ ଅଁ ପନିପରିବା ଲଗେଇଛନ୍ତି?
ବାରିରେ ଲାଗିଛି ବାଇଗଣ ଲାଗିଛି ଭେଣ୍ଡି ଲାଗିଛି। ଆଉ ଝୁଡୁଙ୍ଗ ଲାଗିଛି, ଜହ୍ନି ଲାଗିଛି। ଲାଗିଛି ଯେ ବର୍ଷା ତ ଏଇ ଦୁଆରେ ହଉଛି, ସବୁ ହଁ ମାନେ ପାଣି ମୂଳରେ ରହିଯାଉଛି ଅଁ ପାଣି ଯେ ପା ଲଗାତାର ବର୍ଷା ରହିଲାଣି। ଏ ଧରି ରହିଲା ପରେ ଏ ସବୁ ବୋଧେ ମୂଳ ସାରା ଲୋଗ ରହିବ ବୋଧେ। ଜଣା ପଡୁଛି ଆଉ ପାଣି ତଥାପି କଟା ହେଇଛି ଦେଖା ହଉଛି କଣ ହବ ଆଗକୁ, ବର୍ଷା ଯଦି କମିଗଲା ଟିକେ ଗଛ ଗରା ବାଗେଇଯାଆନ୍ତା। ବର୍ଷା ତ କମୁନି ଆଉ ଗଛ ପଛ ଏତେ ତ ତ ହଉନି ଆଉ ତମ ଆଡେ କଣ ସବୁ ଲାଗିଛି?
ଆମ ପଟେ ଆମେ ସବୁ ପ୍ରକାରର ପନିପରିବା ଚାଷ କରିଛୁ। ଆମର ଭେଣ୍ଡି, ଜହ୍ନି ଆଉ ଆମର ଲଗେଇଛୁ ଏବେ, ମାନେ ଆମ ଘ-ଘରେ ଆମେ ମାନେ ବେଲ ପଣସ। ଆମ୍ବ ସବୁ ପ୍ରକାରର ଫଳ ପନିପରିବା, ମାନେ ଫଳ ଗଛ ତ ବହୁତ ନ୍ତୁ ସମୟରେ ହୁଏ ଫଳରେ ଆମ୍ବ, ପଣସ, ସେପଟା ଆଉ ଲିଚୁ ଗଛ ଟା ଲଗେଇଚୁ ସେଟା ଫଳିବ କି ନା ନାଇଁ ଜାଣିନୁ କିନ୍ତୁ ଏଇଥର ଲଗ ଗେଇଛୁ ଆଉ ଯେହେତୁ ବର୍ଷା ଦିନ ଆମେ ଟମାଟୋ ଟା ଟିକେ ଆମ ଘରେ ବେଶୀ ଖାଉ। ଟମାଟୋ ଟା ଚେଷ୍ଟା କରୁଛୁ ଲଗେଇବା ପାଇଁ। ଆଉ ଆ ପୋଟଳ, ଭେଣ୍ଡି ଜହ୍ନି ଆଉ ବାଇଗଣ ଆଉ ଝୁଡ଼ଙ୍ଗ ଆଉ ଆମର କୁନ୍ଦୁରି ଏରାଗ ସବୁ ଗାଁ ମାନଙ୍କରେ ହୁଏ ପୁରା ଉ କାଠ ପାଠ ଦେଇକି ବେଢା କରିକି ଲଗାଲୁଗି କରିଛୁ, ଆଉ ଯେହେତୁ ବର୍ଷା ଦିନ ଗଛ ଟା ତ ମାନେ ଲଗେଇଦେଲେ ହିଁ ଫଳ ଫଳିଯିବ ବେଶୀ ପରିଶ୍ରମ ପଡୁନି। ଆଉ ଆମର ନଳ ମାନେ ପାଣି ଯିବ ଭାରି ଯେମିତି ସେଇ ମାନେ ବ୍ୟବସ୍ଥା କରିଛୁ। ମାନେ ବର୍ଷା ପାଣି ପଡିଲେ ହିଁ ସେଟା ପଳଉଛି ରହୁନି ମାନେ ଗଡାଣିଆ କରିଦେଇଛୁ, ଏମିତି କରିଛୁ ସେଇ ଯୋଗୁ ଏଇ ସବୁ ଗଛ ଲଗେଇଛୁ। ଆଉ ତମ ପଟେ ତମେ ସବୁ ଫଳ କଣ ସବୁ ଗଛ ଲଗେଇଛ ନା ଖାଲି ପନିପରିବା?
ଆମରି ବି ଫଳ ହେଲେ ବି ପିଜୁଳି। ଆମ୍ୱ। ପଣସ। କାଜୁ। ଗୋଟେ ଆମର ଲାଭଜନକ ଫସଲ। ଆମ୍ବ ଯେମିତି ଆମ୍ବ ଲାଗିଛି ଆମ୍ବରୁ ବି ବର୍ଷକୁ ସେମିତି। ଆମ୍ବର ବେପାର କାଜୁ ବର୍ଷକୁ ଦି ତିନି କୁଇଣ୍ଟାଲ କାଜୁ ବାହାରୁଚି। ସମସ୍ତଙ୍କର ବଡ ବଡ ଯୋଉ ଫିଲ୍ଡ ଅଛି। ତାଙ୍କର ପନ୍ଦର କ୍ୱଇଣ୍ଟାଲ ଦଶ କଣ୍ଟାଲା ଆଉ ଆଗରୁ ସେମିତି ବି ଜଣେ ଜଣେ ଖାଲିବାରରେ ଆମ୍ବ କରିକିଦଶ କୋଡି ଏଟା ଲାଖେଗଛ ରଖିଛି ପାଞ୍ଚ କୁଇଣ୍ଟାଲ ଦି କଇଣ୍ଟାଲ ଏପରି ଆମ୍ବ ବିକ୍ରି। ଆଉ ପଣସ ବି ସେମିତି ବିକ୍ରି ହଉଛି ପଣସ। ଆଉ ପିଜୁଳି ଟା ଆମର ଏମିତି ବାରି ଘରେ ପିଜୁଳି ହେଇଛି ପିଜୁଳି ହଉଛି। ଅମୃତଭଣ୍ଡା ହଉଛି ଆଉ ହାଇବ୍ରିଡ ଶାଗ ସବୁ ହଉଛି ସୁଜୁନା ଶାଗ ତିଆରି ହଉଛି। ଆଉ ତାକୁ ବହୁତ୍ ଛୁଇଁ ଟା ବାହାରକୁ ବିକ୍ରି ହେଇଯାଉଛି ଛୁଇଁଟା ଆସିକି ନେଇଯାଉଛନ୍ତି ଦି କିଲୋ ନେଇକି ବାହାରକୁ। ତାକୁ ଛୁଇଁ ଏ ସବୁ ୱେଷ୍ଟ ବେଙ୍ଗଲ ବାଲା ନେଇ ହେଇଯାଉଛନ୍ତି। ଛଇଁକି ନେଇକି ତାକୁ ଖଟା କରଛି ଖଟା କରିକି ଏ ସବୁ ପ୍ୟାକ୍ କରିକି ବିକୁଛୁଇଁଏଠି ନେଇ ଯାଉଛନ୍ତି। କିଲୋ ଷାଠିଏ ଟଙ୍କା ସତୁରି ଟଙ୍କା ରେଟରେ ନଉ ଏଠୁ କିନ୍ତି ସେମାନେ ଗୋଟେ କିଲୋ ନେଲେ ତାକୁ ଜାରରେ ପ୍ୟାକ୍ କରିକି ଅଢେଇଶ ଲାଖେ ଜାରରେ ଗୋଟିଏ ଢମେ ଶହେ ଟାଙ୍କ ଲାଖେ ବିକୁଥିଲି। ଅଢେଇଶ ପ୍ୟାକ କରୁଛନ୍ତି ଶହେ ଟଙ୍ଗା ନାଖେ ଯେଉଁଠି ଲାଭ ଜନକ ଫସଲ ସୁଜୁନା ଛୁଇଁଟା। ହିମାସ୍ତ୍ରୀ କହୁଥିଲେ ହାଇ ହାଇବିଡ଼ି ଗୋଟେ। ଏବେ ଛୁଇଁ ଆସିଲାଣି ହାଇବିଡି ଛୁଇଁବାର ମାସ ଛୁଇ ହବ। ସେ ଛୁଇଁ ବି ଜଣେ ଆମରେ କରିଚି ତାରେ ଫଳ ଆସିନି। ଦେଖିବା କେତେ କଣ ହଉଛି ଆଉ ଛୁଇଁ ଲାଭଜନକ ଫସଲ କହୁଥିଲେ ସମ
ହଁ ଆଜିକାଲି ଛୁଇଁଟାରେ ବହୁତ ଲାଭ। ମାନେ କଣ ପାଇଁ କହିଲେ ଛୁଇଁଟାରେ ବହୁତ ପ୍ରକାରର ପୋଷଣ ରହୁଛି ନା। ଲୋକମାନେ ମାନେ ବାଇଆ ପିଟି ହେଇ ଛୁଇଁ ଟାକୁ ନେଇ ଯାଉଛନ୍ତି ଆଉ ଯେହେ ତ ଆମେ ଗାଁରେ ରହୁଚେ। ଗାଁ ରେ ଛୁଇଁ ଟା ବହୁତୁ ଶସ୍ତା ମାନେ ଶସ୍ତା ମାନେ କଣ? ଇଏ ମାନେ ସହରରେ ଯେମିତି ଛୁଇଁ ଟା ବହୁତ ରେଟ ଦୁଇଶ ଟଙ୍କା ତିନିଶ ଟଙ୍କା କେ ଜି ଆପଣ ଯଦି ଟିକେ ଓଡିଶା ବାହାରକୁ ବି ଛୁଇଁଟା ପାଇଁ ଯିବେ ଆପଣ ଦେଖିବେ ସେଠି ଉଁ ପାଂଶ ଟଙ୍କା ଛୁଇଁ କେଜି। ଏଇଭଳି ଭାବରେ ସେଠି ବିକ୍ରି ହଉଛି। ଆଉ ଲୋକମାନେ ତଥାପି କିଣିକି ଖାଉଛନ୍ତି କାରଣ ଯେହେତୁ ଛୁଇଁ ଟା ପୁରା ମାନେ ଭଲ ଦେହ ପାଇଁ। ସେଥି ଯୋଗୁ ମାନେ ତାକୁ କିଣିକି ଖାଉଛନ୍ତି ଆଉ। ଆଉ ଉଁ ଆମ ପଟେ ତ ଛୁଇଁ ବ୍ୟବସ୍ଥା କରିଛୁ। ଆଉ ବହୁତ ଲୋକମାନେ କରିଛନ୍ତି। ଆଉ ଲାଭପ୍ରଦ ମଧ୍ୟ ହେଇଛି। ଯେହେତୁ ଛୁଇଁ ସହିତ ଅନ୍ୟ ଶାଗ ମାନେ ବି ସବୁ କରୁଛନ୍ତି ମାନେ। କୋଉ ଶାଗ ଡାଇବେଟିସି ପାଇଁ ଭଲ? କୋଉ ଶାଗ ବି ପି ପାଇଁ ଭଲ? ସବୁ ଶାଗର ଭିର୍ନ୍ନ ଭିନ୍ନ ମାନେ ଏ ଜିନିଷ ଅଛି ନା। ଆଉ ଖାଲି ମୋର ଟିକେ ଜାଣିବାର ଥିଲା ଯେ ଆପଣଙ୍କ ଏ ଯଉ ଅଞ୍ଚଳରେ ସବୁ ଯଉ କାଜୁ ଗଛ ଲଗଉଛନ୍ତି। ସେଟା ପାଇଁ କଣ କିଛି ଆପଣଙ୍କୁ ଚାରା ମିଳିଛି? ନା ହଉଛି କେମିତି କଣ ତାର ରକ୍ଷଣ ବକ୍ଷଣ କରୁଛନ୍ତି ନା କେମିତି ଆପଣ ଲଗାଲୁଗି କରୁଛନ୍ତି ସେଇ ବେ ବ ବିଷୟରେ ଟିକେ ମୋତେ କୁହନ୍ତୁ।
କାଜୁ ଠାରୁ ଆମର ଗମେଣ୍ଟ ରୁ କିଛି ସାହାଯ୍ୟ ମିଳୁନି। ଆଉ ବି ଜଣେ ଜଣେ କାଜୁ ଚାରା କିଣିକି ଆଣନ୍ତି। ଏବେ ସବୁ ହାଇବ୍ରିଡ କାଜୁ ହେଇଗଲାଣି ସବୁ କାଜୁ ଆରୂ ଥିଲା ଦେଶି କାଜୁ ଦେଶି କାଜୁ ହେଲେ ଯେ ତାଙ୍କର ଅମଳ କମ। ଏବେ ଯୋଉ ବଡ ବଡ ଦେଶି କାଜୁର ବଡ ଗଛ ହବ କିନ୍ତୁ ଫଳ କମ। ଏବେ ଯୋଉ ହାଇବ୍ରିଡ କାଜୁ ଆସୁଚି। ଗଛ ଛୋଟ କିନ୍ତୁ ତା ମଞ୍ଜି ଆକାର ବଡ।
ହୁଁ। ତାହେଲେ ବଢ଼ିଆ କଥା। ଆଉ ଆପଣଙ୍କ ଏରିଆରେ ତ କାଜୁଟା ଭଲ କରୁଚନ୍ତି। ଆଉ ଆମ ଏପଟ ଅଞ୍ଚଳରେ କାଜୁ ଏତେ ଚାଲୁନି। ମାନେ ଆମର ଏପଟେ କାଜୁ ଏତେ ଲଗଉନାହାନ୍ତି ଯେହେତୁ ପା ଭି ଜାଗା। ଆମର କାଜୁ ଏତେ ଲଗାଲୁଗି କରୁନାହାନ୍ତି କିନ୍ତୁ ଆମ ଏପଟରେ ନଡ଼ିଆ। ପଇଡ଼। ଆଉ ହଉଛି ଆ ଅନ୍ୟ ସବୁ ଜିନିଷ ସେଇରା ଲଗଉଛୁ। ଯେହେତୁ ମାନେ ମାନେ ପାଣିଆ ଜାଗା। ଲୁଣିଆ ଜିନିଷ ବହୁତୁ ଲୋକମାନେ ଆ ଲୁ-ଲୁଣ ଫୁଣ ବି ଚାଷ ବାସ କରୁଛନ୍ତି। ଆଉ ମୁଁ ତ ଶୁଣିଛି ଆପଣଙ୍କ ଜାଗାରେ ପାହାଡିଆ ଅଞ୍ଚଳ ସେଇ ଯୋଗୁ କାଜୁ ଫାଜୁ କରୁଥିବେ ଆଉ। ପାଖାପାଖି କାଜୁ ରୁ ଲାଭ କେମିତି କଣ ହେଇଯାଏ?
ଗୋଟେ ଏକରରେ ଯଦି କାଜୁ ହବ ଆହୁରି ଶହେ ଗଛ ସେଇଥିଲାଗି। କାଲି ତ ଆସିବ ଗୋଟେ କିଲୋ କେଜି ଗୋଟେ ଗଛକୁ ଯଦି କାଜୁ ଫଳ ହେଲା ଦଶ କିଲୋ ପାଖ ହେକି ଆସିବ। ମାନେ ଗୋଟେ ଏକର କୁ ଦଶ କୁଇଣ୍ଟାଲ ପାଖାପାଖି କାଜୁ ଆସେ। କାଜୁ ମଞ୍ଜି କିଲ ମିନିୟମ ଦେଢ଼ଶହ ଟଙ୍କ୍ ଯଦି ଲୋକାଲରେ ଆମେ ବିକିଲୁ ମୁକୁ ଦଶ କୁଇଣ୍ଟାଲ ହେଲା। ବର୍ଷକୁ ଦେଢଲ- ଗୋଟେ ଏକର କୁ ଦେଢ ଲକ୍ଷ ଟଙ୍କା। ଗୋଟେ କାଜୁ ଗୋଟେ ଏକର
ହଉ ତାହେଲେ କିନ୍ତୁ କାଜୁରେ ଲାଭ ଅଛି ଭଲ।
ହଁ କାଜୁରେ ଲାଭ ଅଛି। କାଜୁ ଯେମିତି ଲାଭ ଆମ୍ବଟା ବି ସେମତି ଲାଭ ବୋ ବି କଲେ ବି ସେଇପରି ଚାଲିବ। ଆମ୍ବଟା ବି ଆଜିକାଲି ହାଇବ୍ରିଡ୍ ସବୁ ଆମ୍ବ ହେଇଗଲାଣି। ଆମ୍ବଟାରେ ବି ଗୋଟେସେ ଗଛରୁ କୁଇଣ୍ଟାଲ ଆମ୍ବ ଆସ ଗୋଟେ ଗୋଟେ ଭଲ ହାଇବ୍ରିଡ୍ ଗଛରେ କୁଇଣ୍ଟାଲ ଆମ୍ବ ଆସ୍ କୁଇଣ୍ଟାଲ ଆମ୍ବ କିଲୋ ଯଦି ତିରିଶ ଟଙ୍କା ନେଖା ବିକ୍ରି ହବ ଗୋଟେ ଗଛ ପିଲା ତିନି ହଜାର ଟଙ୍କା ବିକ୍ରି ହବ ଗୋଟେ ଏକରକୁ ଆମର ନିହାତି ସବୁଥିରେ ପଚାଶଟା ଆମ୍ବ ଗଛ ରହିବ। ପଚାଶଟା ଆମ୍ବ ଗଛ ରହିଲେ ସେଇ ଭାବରେ ଆମର ବିକ୍ରି ହେଇଯିବ। ଆମ୍ବଟା ବି ବର୍ତ୍ତମାନ ବହୁତ ଦିନ ଏ ରହୁଚି। ମାନେ ଚାରି ତିନି ମାସେ ଆମ୍ବ ଚାଲିବ। ଏପଟେ ଲୋକମାନେ ବାରଣ କରୁଚନ୍ତି ବାହାରକୁ ବର୍ତ୍ତମାନ ଆମ୍ବ ଭିତରେ ଯଦି କହିବ ବାହାରକୁ ବି ଆମ୍ବ ବିକ୍ରି ହେଇଯାଉଚି ଆମ୍ବ ଢେଙ୍କାନାଳ ଆମ ଓଡିଶାରୁ ଆମ୍ବ ସବୁ ବାହାରକୁ ଯାଉଚି ଆଜି ଆମେରିକା, ଫରେନ୍ କଣଟ୍ରି କୁ ସବୁ ପଳଉଚି ଆମ୍ବ
ହଁ। ଆଜିକାଲି ମାନେ ଆମ୍ବ ଚାଷ ଆମ୍ବଟାକୁ ଆକ୍ଚୁଏଲି ଆମ୍ବଟା ବହୁତ ସ୍ଵାଦିଷ୍ଟ ନା। ସେଥି ଯୋଗୁ ଲୋକମାନେ ବି ବହୁତ ପସନ୍ଦ କରୁଚନ୍ତି ଆମ୍ବକୁ। ଆଉ ବାହାର ଦେଶର ଲୋକମାନେ ଅ ଭାର ମାନେ ଅ ଭାରତ ରତ ବା ଓଡ଼ିଶାର ଆମ୍ବଟାକୁ ବହୁତ ପସନ୍ଦ କରୁଚନ୍ତି। ଆମ ଏଇ ଗାଁରେ ଯେଉଁ ଲୋକମାନେ ଏମିତି ଅଳ୍ପ ଅଳ୍ପ ଆମ୍ବ ଲଗେଇଚନ୍ତି ଯୋଉ ଆମ୍ବଟା ମାନେ ଯୋଉ ଗଟେ ଆଲଫାନୋ ଆଲଫାନୋ ଯୋଉ ଗୋଟେ ଆମ୍ବ ଅଛି ସେ ଆମ୍ବ ଟା ମାନେ ଉଁ କେ କ୍ଷେ ଟଙ୍କା। ମାନେ ଭାବନ୍ତୁ ସେଇ ଗୋଟିଏ ଗଛରେ ଯଦି ଗୋଟେ କେଜି ବି ତାର ହେଲା ଆମ୍ୱ। ଗୋଟେ କେଜି ତ ହବନି ଏମିତି ନୁହେଁ ଆମ୍ବ ଗଛର ଟିକେ ଦାୟିତ୍ଵ ନେବେ। ଆଉ ସେଥିରୁ ପାଖାପାଖି ଯଦି ଗୋଟେ ଗଛରୁ ଦଶ କେଜି ବି ବାହାରିଲା ଆମ୍ବ ଆପଣ ଦଶ ଦଶ ଲକ୍ଷ ଟଙ୍କା ରୋଜଗାର କରିଦେବେ କଣ ଗୋଟେ ଗଛରୁ। ଆଉ ଭାବନ୍ତୁ ଯଦି ଆପଣ ଯେମିତି ହିସାବରେ କହିଲେ ଯଦି ଏକରକୁୁ ଆମର ରହିବ ପଚାଶ ଟା ଗଛ ତାହେଲେ ଭାବନ୍ତୁ କେତେ ଲାଭ ଜନକ। କିନ୍ତୁ ଚାଷଟା ଗୋଟେ ପ୍ରତି ସବୁ ସମୟରେ ତ ସମାନ ନଥାଏ। କୋଉ ସମୟରେ ଅଧିକ ଲାଭ ହବ କୋଉ ସମୟରେ କମ ହବ। ଏଇଆ ଆଉ ନା ଆପଣ କଣ ଚାଷ ବିଷୟରେ କେମିତି କଣ ଲାଭ ଆଉ ପରେ ଚାଷକୁ ନେଇକି କଣ କେମିତି?
ନାଇଁ ନାଇଁ ସେଇ ବର୍ଷ ତ ଲାଭ ଆଉ ସେଇଠି ଲାଭ ଅଛି। ଆଉ କଦଳୀ ଗୋଟେ ଲାଭଜନକ ଫସଲ। କଦଳୀଟା ଆମ ଏରିଆରେ ଏତେ ହଉନି। ତଥାପି ବାଇରେ ଯୋଉ କଦଳୀ ଲଗା ହଉଚି କଦଳୀ ଆମେ ଲଗେଇ ଦଉ ବାଇରେ ତ ଗୋଟେ ଗୋଟେ ବୁଦାରେ ଗୋଟେ ମାନେ ବୁଦା ମାରିକି, ଇଏ କିନ୍ତୁ କଦଳୀ ଗୋଟେ ଥରେ ଇଏ କଲେ ଆମର ପ୍ରତି ବର୍ଷ ତାର କୁଆଁ ମାଇଲା ସେଇ କଦଳୀରୁୁ। କଦଳୀ ବାହାରିଲା ସେଟା ବି ବୋହୁତ୍ ଲାଭଜାନ ଫସଲ। ପାଣି ଦେଲ ପାଣି ମାହାରା କରିଦେଇଥିବ, ପାଣି ଚାଲିଲା କଦଳୀ ଥରେ ଲଗେଇଦେଲେ, ଦଶ ବର୍ଷ ପନ୍ଦର ବର୍ଷ ସେ କଦଳୀ କୁଆର କୁଆଁର ଉଠିକି ଚାଲିବ। ପରି ଲାଭ ଜନକ ଫସଲ। ହୋଉ ଆଜି ରଖୁଚି ଏତିକି ଥାଉ ଆ।
ଆଜ୍ଞା ଆଜ୍ଞା, ହଉ ରଖ।